ମାଆ ଆଉ କଣ ଅଁ କରୁଥିଲ କଣ?
ଏଇ ପଢୁଛି ଆଉ।
ଓହୋ, ପଢୁଛ?
ହଁ।
ଆଉ ଭଲ ପିଲା ଆଉ, ସୁନା ପିଲା। ଆ ଝିଅ ମାନେ ତ ଏବେ ଖାଲି ରିଲ୍ସ ଦେଖୁ ଦେଖୁଛନ୍ତି। ରିଲ୍ସ କରିକି ସମୟ ତମେ ତ ସୁନା ଝିଅ ଆଉ।
ଆ ରିଲ୍ସ ସେମାନେ କରୁଚନ୍ତି ତାଙ୍କ ମାଇଣ୍ଡ ସେଇଟା ଆଉ। ପଢା ଟାଇମରେ ପଢା, ସେ ଟାଇମରେ ସେଇଟା।
ହଁ ହଁ। ନାଇଁ ଏବେ ତ ପାଠକୁ ବହୁତ ବୋଧେ ମାନେ ସତୁରି ଭାଗ ପାଠ କମ, ଆଉ ମାନେ ସତୁରି ଭାଗ ସେମାନେ ସୋ ସୋସିଆଲ ମିଡିଆରେ ଦଉଚନ୍ତି, ତିରିଶ ଭାଗ ପାଠପଢା।
ହୁଁ। ହଁ କିନ୍ତୁ କଣ ଆଉ ଏବେ ଯୋଉ ଟାଇମଟା, ଏବେ ପାଠକୁ ଅଧିକ ଦିଆହବ ନା ଆଉ।
ହୁଁ ହୁଁ ସେ ସମୟ ଚାଲିଗଲେ ଆମେ ଆଉ ହୁଁ ସମୟ ତ ପଡ଼ିଚି ତମେ ଏ ମାନେ ଇଏ କରିବା ପାଇଁ କିନ୍ତୁ ଜ୍ ଯୋଉ ସମୟରେ ଯୋଉଟା ଯଦି ତମେ ନଦବ ଜୀବନରେ ହଇରାଣ ହବ।
ହଁ।
ଏଇଆ ଆଉ ଆଉ? ମୁଁ ବା ଏଇଠି କରୁଥିଲି କଣ ଏଇଠି ମୋବାଇଲ୍ ଦେଖୁଥିଲି କଣ ଏ କାମ କ ରୁଚି ଅନଲାଇନ୍ ରେ ଓଟେ କାମ।
ହଁ।
ପରେ ସେଇଟା କରୁଥିଲି, ତାପରେ ଆମ ଛୁଆମାନେ କହିଲେ କି ଆଉ ଗୋଟେ ଆମର ଯୋଉ ରଜ ମହୋତ୍ସବ ହେଇଥିଲା ସେଠି ଗୋଟେ ସବୁ ପ୍ର ତିଯୋଗିତା ହଉତିଲା।
ହଁ।
ହଁ, ସବୁ ପ୍ରକାର ପ୍ରତିଯୋଗିତା ମାନେ ନାଚ, ଗୀତ, ରଙ୍ଗୋଲି କମ୍ପିଟିସନ୍। ତାପରେ ଖେଳ ବି ହଁ, ସବୁ ପ୍ରକାର ଖେଳ ମାନେ ମାନେ ଏମିତି ପୁଚି, ଦଉଡିଁଆ ମ୍ୟୁଜିକ୍ ଚେୟାର୍ ହଁ। ଏମିତି ସବୁ ହେଇଥିଲା ତ ଆଜି ସେମାନେ କଁ କହିଲ ମାନେ ପୁରସ୍କାର ବି ଇତରଣ କରୁଥିଲେ ହେଲା। ସବୁ ସାଂସଦ, ବିଧାୟକ ତାପରେ ଗାଁ ସରପଞ୍ଚ ଏଇ ଗାଁର ଯିଏ ସବୁ ଶି ଏ ଶିକ୍ଷାବିତ୍ ଯୋଉ ସାର୍ ମାନଙ୍କୁ ସମସ୍ତଙ୍କୁ ଡାକିକି ଯିଏ ମାନେ ସବୁ ହେଇଥିଲେ ମାନେ ଫାଷ୍ଟ୍, ସେକେଣ୍ଡ୍ ବୋର୍ ଥାର୍ଡ଼ ବୋଲି ସେମାନଙ୍କୁ ସବୁ ପୁରସ୍କାର ଦିଆହବ ବୋଲି ଡାକିଥିଲେ। ତ ସେଇଠି ଯାଇଥିଲୁ ଆଉ ହୁଁ। ହଁ, ବା ଆମ ଗାଁରେ କଣ ଆମ ଟିକେ ଏକତା ଭାବ ଅଛି ବୋଲି ନାଁ ନହେଲେ ସେଇଟା କରିଥିଲୁ ତାପରେ ଆମେ ସମସ୍ତେ ପାଟିସିପେଟ୍ କିନ୍ତୁ ମୁଁ ତ ସବୁଥିରେ କରିଥିଲି ମୁଁ କହିଲି କି ସି ହୁଏ ନ ହୁଏ କିନ୍ତୁ ମୁଁ ସବୁଥିରେ ହଁ, ଅଂଶଗ୍ରହଣ କରିବି।
ହଁ।
ଏଇଟା ଆଉ ଭଲ ହେଇଥିଲା ମାନେ ଦେଖ ଆମର ଗୋଟେ କମ୍ପିଟିସନ୍ ଥିଲା ଯିଏ ରଙ୍ଗୋଲି ନେଇପାରିବ ସିଏ ଯୋଉ ଆଣ ଯୋଉ ଚିତା ଚାଉଳ ବଟା ହେଇକି ଯୋଉ ଚିତା ପଡ଼େ ହଁ, ସେଇ ଚିତାଟା ସେ ନେଇପା ଇରିବ ନାହିଁ ହେଲା ତ ମୁଁ କଁ କଲି ମୁଁ ନେଲି ମୁଁ ପ୍ରାଧାନ୍ୟ ଦେଲି କାହାକୁ ରଙ୍ଗଲି କି। ମୁଁ କହିଲି ରଙ୍ଗୋଲିଟା ମୁଁ ଭ ପକେଇଦେବି ଶୀଘ୍ର ବି ପକେଇ ପାରିବି। ତ ମୁଁ ଯେତୋଳେ ନେଲି ସେ ଠି ସମସ୍ତେ କହିଲେ ନାଁ ନାଁ ନାଁ ଯିଏ ରଙ୍ଗୋଲି ନବ ସିଏ ବି ଚିତା ନେଇପାରିବ। ସିଏ କାଇଁ ନେଇପାରିବନି? ସିଏ ନେଇପାରିବ ହେଲା। ହଁ, ତ ମୁଁ କଁ କଲି ସେଠି ତ ସମସ୍ତେ ଦେଖ ଯିଏ ରଙ୍ଗୋଲି ପକେଇବ ସିଏ ତାର ମୁରୁଜ କିଣିକି ନବ। ସେଠି ସେମାନେ ଦେବେନି ହେଲା ନିଜେ ସମସ୍ତେ ବ୍ୟ ତିଅତ ଭାବରେ କିଣିକି ନେଇଥିବ।
ହୁଁ।
ତ ମୁଁ କଁ କଲି ମୁଁ ତ ରଙ୍ଗୋଲି ନେଇକି ଯାଇଥିଲି କାରଣ ମୁଁ ଜାଣିଚି ଯେ ଗୋଟେରେ ମୁଁ ହଁ ମାନେ ଅଂଶଗ୍ରହଣ କରିବି ଚିତା ତ ମତେ ଦେବେନି ତ ସମସ୍ତେ ବି ଆ ମୋର ଫାଷ୍ଟେ ରଙ୍ଗୋଲି କମ୍ପିଟିସନ୍ ହେଲା ତ ସେ ଯୋଉ ବାରଣ୍ଡାରେ ହଉଥିଲା ସେଇ ବାରଣ୍ଡାରେ ଆମେ ରଙ୍ଗୋଲି ପକେଇଦବୁ ତାପରେ ଓଳେଇ ଦେବେ ତାପରେ ଚିତା ଲେଖା ହବ ହେଲା ତ ଆମେ ସେଇଠି ପହଁ ଯିବା ପରେ ଜଣେ କହିଲେ ଯିଏ ମାନେ କରୁଥିଲେ ମାନେ ସବୁ ପ୍ରକାର ଅରେଞ୍ଜମେଣ୍ଟ ଯିଏ କରୁଥିଲେ ସିଏ କହିଲେ ହେଲା କହିଲେ ନା, ନା ଉ ମାନେ ଗୋଟେ କ ମାନେ ଇଏ ଗୋଟେ ଶିକ୍ଷା ଦିଟାରେ ବି ହଉ ମାନେ ସବୁଥିରେ ସେ ଭାଗ ନେଇ ପାରିବ ତ ମୁଁ କଣ କଲି ମୋ ପାଖରେ ତ କିଛି ଅପସନ ନଥିଲା ଯେ କଣ କରିବି ତ ସେଇଠି ପା ଖେରେ ଗୋଟେ ପାନ ଦୋକାନ ଥିଲା ଯେହେତୁ ରଜ ହଉଥିଲା ତ ପାନ ଦୋକାନ ଥିଲା ମତେ ଯିଏ ବି ଅରୁଆ ଚାଉଳ ବା ଟିକି ନେଇଛନ୍ତି ସମସ୍ତେ ତାଙ୍କର ନେଇଛନ୍ତି ନିଜେ ପକେଇବେ କେହି ତ ଦେବେନି ମୁଁ ଯାହାକୁ ମାଗିଲେ ସେ କଣ ଦେବେ କି।
ନାଇଁ
ହଁ ତାପରେ ମୁଁ କଣ କଲି ଗୋଟେ ଆଇଡିଆ କରିକି ମୁଁ ସେ ପାନ ଦୋକାନ କୁ ଗଲି ସେଠୁ ମାନେ ଦି ପ୍ୟାକେଟ ଚୂନ କିଣିକି ଆଣିଲି ହେଲା ଚୂନ କିଣିକି ଆଣିକି ତ ମୁଁ କଣ କଲିି ସେଥିରେ ପାଣି ମିଶେଇକି ମୁଁ କଣ କଲି ମୋ ପାଖରେ ନଥାଏ କାରଣ ସେମାନେ ସବୁ ନେଇକି ଯାଇଛନ୍ତି ଘରୁ ତାଟିଆ କଂସା ସେମାନେ ପକେଇବେ ମୋ ପାଖରେ ତ କିଛି ନାହିଁ ଅପସନ କଣ କରିବି କଣ ତ ଗୋଟେ ସେଇଠି ପାଖରେ ସଡେଇ ପଡିଥିଲା ହେଲା ନଡିଆ ସଡେଇ ପଡି ମୁଁ ସେଇଟା ନେଇ ଆସିଲି ସେଇଥିରେ ଗୋଳିଲି ଗୋଳିକି ଆମେ ସମସ୍ତେ ଚିତା ପକେଇଲୁ ଆଉ ଚିତା ପକେଇଲୁ ଆମେ ସମସ୍ତେ ମୁଁ ଚିତା ପକେଇ ପକେଇ ପକେଇ ଏମତି ପକେଇଲୁ ତାପରେ ମତେ ଯେହେତୁ ମୁଁ ରଙ୍ଗୋଲିରେ ଫାଷ୍ଟ ହେଇଥିଲି ମତେ ଚିତାରେ ବି ମୁଁ ଭଲ ପକେଇଥିଲି କିନ୍ତୁ ସିଏ ମତେ ଆଉ ଫାଷ୍ଟ ନ କରିକି ସେ ଆଉ ଗୋଟେ ଝିଅକୁ କଲେ। ହେଲା ସେମାନେ ସମସ୍ତେ କମ୍ପ୍ଲେନ କଲେ ଯେ ସିଏ କାହିଁକି ଦିଟାରେ ପ୍ରଥମ ସ୍ଥାନ ନବ? ତ ହିଂସା ଇର୍ଷା କଲେ ତ ସେ ସେଉଠୁ ବାଧ୍ୟ ହେଇକି ମତେ ଦ୍ଵିତୀୟ ସ୍ଥାନରେ ଇଏ କଲେ ଆଉ କହିଲେ ନାଇ ଭଲ ହେଇଛି ତମେ ଯେହେତୁ ଗୋଟେରେ ପ୍ରଥମ ହେଇଛ ଆଉ ଏଇଥିରେ ଆମେ ତମକୁ ଦ୍ୱିତୀୟ କରୁଛୁ ଆଉ। ମୁଁ କହିଲ ମୋ ଠିକ ଅଛି କିଛି ନାହିଁ। ତ ମତେ ଦ୍ଵିତୀୟ କଲେ ଆଉ ଯୋଉ ଝିଅ ଟା ରାଗିକିରି ଏମିତି କହୁଥିଲା ତାକୁ ଫାଷ୍ଟ କଲେ। ହେଲା? ତାପରେ ସେଇ ଦିଟା ହେଇଥିଲା ଆଉ ବି ମୁଁ କୋଉଥିରେ ହେଇନି ଖାଲି ମ୍ୟୁଜିକ ଚେୟାରରେ ଥାର୍ଡ ହେଲି ଆଉ ମୁଁ କୋଉଥିରେ ହେଇନି ଆଉ ସବୁଥିରେ ନେଇଥିଲି ତାପରେ ଆଉ ଖେଳରେ ବି ନେଇଥିଲି ଆଉ କୋଉଥିରେ କିଛି ହେଇପାରିଲିନି ମାନେ ଯେମତି ସ୍କୁଲରେ ଆମ୍
ସ୍କୁଲ ରେ ଖୋ ଖୋ ହୁଏ କବାଡି ହୁଏ। କ୍ରିକେଟ ହୁଏ। ଆଉ ଏମିତିରେ ତ ରନିଂ ତ ହୁଏ ହଁ କିନ୍ତୁ ହଁ ମୁଁ ଭାଗ ନେଇଛି।
ଆଉ ପୁ ମାନେ ପୋଜିସନ ଆଣ?
ହଁ ପୋଜିସନ ସେକଣ୍ଡ ଫାଷ୍ଟ ଏମତି ଆଉ।
ଆଉ ବଢିଆ ଆଉ ସୁନା ଝିଅ ଆଉ।
ହଁ ଆଉ ମୋ ସହିତ ବି ଏମିତି ଆଉ ସବୁ ଏ ଗୀତ କମ୍ପିଟିସନ ଆଉ ମ୍ୟୁଜିକ ଚେୟାର ଏମିତି ସବୁ ହୁଏ ଆଉ।
ହଁ ଆଉ ତମ ସହିତ କଣ ହେଇଛି କହିଲ?
ମୁଁ ଥରେ କଲେଜରେ ଏମତି ଥରେ ମୋର ଗୀତ କମ୍ପିଟିସନ ହେଇଥିଲା ହେଲା
ଆଚ୍ଛା।
ଗୋଟେ ହେଇଥିଲା ଏମତି ନର୍ମାଲ ଗୀତ ଗାଇବମ ଆଉ ଗୋଟେ ହେଇଥିଲା ଭଜନ ଗାଇବ। ମୁଁ ଦିଟା ଆଙ୍କରେ ଭାଗ ନେଇଥିଲି।
ହୁଁ ହୁଁ ହୁଁ।
ତ ସେଇଟା କଣ ହେଲା ନା ମୁଁ ଗୋଟେରେ ଯେତେବେଳେ ଫାଷ୍ଟ୍ ହେଲି ତାପରେ ମତେ ଆଉ ଭଜ ଜନରେ ଭଜନରେ ମତେ ଫାଷ୍ଟ୍ କଲେ ନର୍ମାଲ ଗୀତରେ କ କଲେ ନା ମତେ ସେକେଣ୍ଡ କଲେ କାହିଁକି ନା ମୁଁ ମୁଁ ଫାଷ୍ଟ୍ ହେଇଥାନ୍ତି କିନ୍ତୁ ପିଲା କହିଲେ ଇଏ ଗୋଟେରେ ଫାଷ୍ଟ୍ ହେଇଛି ଇଏ ଆଉ ଗୋଟେରେ କେମିତି ଫାଷ୍ଟ୍ ହବ।
ହଁ ଏଇ ଜିନିଷ ହିଁ ତ ତମ ସହିତ ଘଟିଲା ନାଇଁ।
ଏମିତି ହେଲା ପରେ ମତେ ସେ କେଣ୍ଡ କଲେ ଆଉ।
ହଁ ହଁ ହଁ ହଁ ଆଉ ତମେ ଡ୍ୟାନ୍ସ କରିପାର?
ହଁ ଡ୍ୟାନ୍ସ ଡ୍ୟାନ୍ସ ମୁଁ ଶିଖୁଥିଲି।
ହଁ ଓଡିଶୀ ନା ମଡନ୍?
ନାଇଁ ମଡନ୍ ଶିଖୁଥିଲି ଆଉ ଗୀତ ବି ଶିଖୁଥିଲି।
ହୁଁ ହୁଁ ହୁଁ ନାଇଁ ତମର ଭଏସ୍ ତ ଏମିତିରେ ପୁରା ମିଠା ମାନେ ମ ଧୁର ପୁରା ହଁ ଭାରି ସୁନ୍ଦର ଭଏସ୍।
ନାଇଁ ହଁ ମୋ ମାମୁଁ ସେ ମ୍ୟୁଜିକ୍ ଟିଚର୍ ତ ତ ମୁଁ ତାଙ୍କ ପାଖରେ ଥିଲି ଯେହେତୁ ତ ଟିକେ ଅଛି ଆଉ। ମୋ ମା ବି ଆଗରୁ ସେତେବେଳେ ଗୀତ ଗାଉଥିଲା।
ଓ ହୋ ଆଉ ତାହେଲେ ତମେ ମାନେ କଳା ସଂସ୍କୃତି ହଁ ହଁ ପୁରା ଭର୍ ପୁର୍ ରହିଛି ଆଉ।
ହଁ।
ବଂଶାନୁକ୍ରମରେ ଯେମିତି ଥାଆନ୍ତି ସେଇଟା ଭଲ ଆଫେକ୍ଟ୍ ବି ମାନେ ପ୍ରଭାବ ପଡ଼େନା ଆମମାନଙ୍କୁ।
ହଁ ଜେନେଟିକ୍ ଗୋଟେ ରୁହେ।
ଥାଏ ହଁ। ଆଛା ଆଉ ତାହେଲେ ତମେ ତ ବହୁତ ଭାଗ୍ୟବାନ୍ ମାନେ ମ୍ୟୁଜିକ୍ ଟିଚର ଯେହେତୁ ତମ ପାଖରେ ମାନେ
ହଁ।
ମୁଁ କଲେଜ୍ ଟାଇମ୍ ରେ ମୁଁ ଗୀତ ବୋଲୁଥାଏ ହେଲା। ମୁଁ ଗୀତ ଗାଏ। ତ ମତେ ମାନେ ସତ କଥା ମାନେ ଭାରି ଦୁଃଖ ଲାଗେ ସେତେବେଳେ ମାନେ ହଁ ମାନେ କାହା ପାଖେରେ ଶିଖିବାର କେମିତି ସେ ବ୍ୟବସ୍ଥା ମାନେ ସୁ ସୁବିଧା ଏଠି ନଥିଲା ଏବେ ପର୍ଯ୍ୟନ୍ତ ବି ତମେ ଗୋଟେ ପିଲାକୁ ବି ଆମ ଏପଟେ ଏତେ ମାନେ ଅନୁନ୍ନତ କହିଲେ ଚଳେ। ମାନେ ତମେ ଚାହିଁଲେ ଗୋଟେ ପିଲାକୁ ଗୀତ ଟିକେ ଶିଖେଇବ କିମ୍ବା ନାଚ ଶିଖେଇବ ସେମିତି ଏତେ ବ୍ୟବସ୍ଥା ଏବେ ପର୍ଯ୍ୟନ୍ତ ବି ହେଇନି ଏପଟ ଏରିଆରେ ହେଲା।
ଏ ଏରିଆରେ ହେଇନି ସତ କଥା।
ସତ କଥା ତମେ ଗୋଟେ ପିଲାର ଆଗ୍ରହ ମରି ମରି ନିଜ ପାଖରେ ମରିଯିବ। ତ ମୁଁ କଣ କରେ ଆମେ ମାନେ ଯୋଉ ହୁଏନି ଯୋଉ ପଞ୍ଚୁକ ଜାଣିଥିବ ଯୋଉ କାର୍ତ୍ତିକ ମାସରେ ପଞ୍ଚୁକ ହୁଏ ରାହସ ପୂର୍ଣ୍ଣିମା।
ହଁ ଜାଣିଛି।
ସେଇ ପୂର୍ଣ୍ଣିମା ଯୋଉ ହୁଏ ସେଇ ସମୟରେ ଆମର ଯୋଉ ଆସନ୍ତି ସମସ୍ତେ ଗୀତ ବୋଲିବା ପାଇଁ ହେଲା ତ ଗୋଟେ ମୋ ସାଙ୍ଗରେ ଗୋଟେ ଛୋଟ ପୁଅଟେ ଥିଲା ସିଏ ବି ଆସେ ତା ଟିଚର ତା ସାଙ୍ଗେରେ ଆସନ୍ତି ମୁଁ କିନ୍ତୁ ମନ ଭିତରେ ଭାବେ ଯେ ମତେ ବି କିଏ ଶିଖଉଥାନ୍ତା ଆଉ ମତେ ଏମିତି ଟିକେ କିଏ ଗାଇଡ୍ କରନ୍ତା। ତାକୁ ସିଏ ଗାଇଡ୍ କରୁଥିବେ ସିଏ ବୋଲୁଥିବ ହାରମୋନିୟମ ବି ବଜଉଥିବ। ମତେ କିନ୍ତୁ ମନରେ ଭାରି ଦୁଃଖ ଲାଗେ ମାନେ ଭାରି ଇଚ୍ଛା ହୁଏ ମତେ କିଏ ଟିକେ ଶିଖାନ୍ତା। ହେଲା ତ ମୁଁ ଭାବେ ଏଇ ଯୋଉ ସାର୍ ଅଛନ୍ତି ଇଏ କୋଉଠିକାର ମାନେ କେବେ ସେ ସେତେବେଳେ ତ ଛୋଟ ପିଲା ଜାଣିପାରେନି ତ ଥରେ କଣ ହେଇଛି ମୁଁ କଲେ କଲେଜ୍ ଯାଉଥାଏ ମୁଁ ସେ ସାର୍ ଙ୍କୁ ଆମ କଲେଜ୍ ପାଖରେ ସେ ସାର୍ ଙ୍କ ଗାଁ ଥାଏ ହେଲା ତ ମୁଁ ଭାବିଲି ମୁଁ ଯାଉଛି ଇଆଡେ ଲୁଚିକି ପଳେଇବି ଆଉ ସେତେବେଳେ ତ ଆମ ପାଖରେ ପଇସା ନାହିଁ ଯେ ଆମେ କହି ଦେଇ ପାରିବୁ ସାରଙ୍କୁ କି ସାର୍ ମୁଁ ଶିଖିବୁ। ତ ଘରେ ବି ମାନେ ବୋଉ ମନା କରିଦେଲା ଯେ ନା ମ ଗୀ ତ ତୁ କଣ ଶିଖିବୁ ଆଉ ଇଏ ସିଏ
ହଁ ସେତେବେଳେ ତ ସେମିତି ଲୋକଙ୍କ ମାଇଣ୍ଡ ସେଟ ଥିଲା ଆଉ।
ସେମତି ଥିଲା ଯେ ତମକୁ ବାହାଘର କରିବା ପାଇଁ ହଇରାଣ ହବେ ଆଉ ନା ନା ବାହାଘର ତମେ ଇଏ କରନି ସିଏ କରନି ଏମିତି ସବୁ କହିଲେ।
ହଁ।
ତ ସେଥିପାଇଁ ମୋ ମନ ବି ଭାରି ଦୁଃଖ ହେଲା ମୁଁ ଭିତରେ ଭିତରେ କାନ୍ଦିଲି କିନ୍ତୁ ଗୀତ ବୋଲେ।
ଯାହା ବିି ହଉ ମୁଁ ଛାଡିବିନି। ହେଲା ତ କଲେଜ ରେ ଥରେ ସେମିତି ହେଇଥାଏ ମାନେ ମ ମାନେ ଆମ ସବୁ ପିଲା ମାନେ ଆ-ଆମେ ବୋଲୁଥାଉ ହେଲା କମ୍ପିଟିସନ ଚାଲି ଥାଏ ମାନେ ବହୁତ ଲୋକ ଏତେ ଲୋକ ଥାନ୍ତି କିନ୍ତୁ ଯୋଉମାନେ ଶିଖିଥା ସିଏ ସବୁ କଣ ମାନେ ଷ୍ଟେଜ ଉପରକୁ ବିନା ନିର୍ଭୟରେ ପଳାଉଥାନ୍ତି। ଆଉ ତାଙ୍କୁ ବି ସ୍କେଲ ପଚାର ପଚାରୁଥିବେ ସେମାନେ ମ୍ୟୁଜିସିଆନ ଯିଏ ସବୁ ବସିଥିବେ। ତ ସିଏ ସାଙ୍ଗେ ସାଙ୍ଗେ କହିଦିଅନ୍ତି ଆମେ ତ କିଛି ଜାଣିନଥାଉ। କିନ୍ତୁ ତା ସହିତ ବି ମୁଁ ସାହସର ସହିତ ବିନା ଶିଖିକି ବି ମୁଁ ଗୀ ତ ମାନେ ବୋଲିଥିଲି ଆଉ ସେତେବେଳେ ବି ମୁଁ ପୋଜିସନ ଥାର୍ଡ ହେଇଥିଲି ସେକେଣ୍ଡ କି ଫାଷ୍ଟ ହେଇନି ଥାର୍ଡ ବି ହେଇଥିଲି। ମୁଁ କିନ୍ତୁ ସବୁବେଳେ କୁହେ ଯେ ଇଚ୍ଛା ଶକ୍ତି ମଣିଷ ସକୁ ସବୁବେଳେ ଉପରକୁ ନିଏ ତେଣୁ ଆମେ ଆମ- ଆମ ପାଖରେ ଯଦି ଇଛା ଶକ୍ତି ଅଛି ନି ଶ୍ଚିନ୍ତ ଆମେ ମାନେ ସଫଳତାର ଶିଖରେ ପହଞ୍ଚିବା ହେଲା। ତ ଏଇଟା ଟିକେ ମାନେ ଜୀବନର ଗୋଟେ ଅପସୋସ ରହିଗଲା ମୁଁ ଗୀତ ଶିଖି ପାରିଲିନି। ଭାରି ଦୁଃଖ ଦୁଃଖ ଲାଗେ ବେଳେ ବେଳେ ଏବେ ବି ଭାବେ ଖାଲି ଯେମିତି କହନ୍ତିନି ବଣ ମଲ୍ଲଲି ବଣ ଫୁଟିକି ରହିଗଲା ଭଳିଆ ତ ସେଇ ଭଳିଆ ମାନେ ଭିତ ଭିତରେ ଭିତରେ ଗୀତଟା ପାଇଁ ମୁଁ ଆଉ ଏତେ ମାନେ ସେତିକି ସ୍କୋପ ମତେ ମିଳିନି।
ହଁ ସେତେବେଳେ ତ ସେମିତି ଥିଲା ଆଉ।
ହଁ ତ ପୁରୁଣା ଲୋକମାନଙ୍କ ମନୋଭାବକୁ ତମେ ପରିବର୍ତ୍ତନ କରିପାରିବନି।
ହଁ। ଆଉ ସେତେବେଳେ ବି ଘରେ ବୁଝେଇବା ବହୁତ କଷ୍ଟ କି ମତେ ଏଇଟା ଶିଖିବାର
ହଁ ହଁ ହଁ ନିଜେ କଣ ଚାହୁଁ ଚ ଏବେ ପିଲାମାନଙ୍କୁ ମାନେ ବାପା ମା ପଚାରୁଚନ୍ତି ଯେ ତମେ କଣ ଚାହୁଁଚ କଣ କରିବ କୁହ। କିନ୍ତୁ ଆମେ ବାପା ମାଙ୍କ ମନ ନେଇକି ମାନେ ଆମକୁ ଭବିଷ୍ୟତକୁୁ ଆମେ ଗଢିବାକୁ ମାନେ ଚାହୁଁଥିଲୁ ଯଦି ଆମର ଗୋଟେ କିଛି ଇଛା ବି ଥିବ ମାନେ ସେଇଟା ଆମେ ପରିପ୍ରକାଶ କରିପାରୁନଥିଲୁ। କି ବାପାଙ୍କ ବାପା କୋଉଟା ଚାହୁଁଚନ୍ତି ଆମେ ସେଇଟା ହିଁ କରିବୁ ହେଲା ହ ଏଇୟଆ ହଉଛି କଥା ଆଉ। ଏମତି ଆଉ ହଉ ତାହେଲେ ଠିକ ଅଛି।
ନ ଶିଖିକି ବି ମାନେ ତମେ ଥାର୍ଡ ହେଲ ସେଇଟା ବହୁତ ବଡ କ ଥା।
ଅ ହଁ ମୁଁ ମାନେ ଥାର୍ଡ କଣ ମତେ ଟିକେ ଭଲ ଲାଗେ ଟିକେ ମାନେ କଣ କହିଲ ମାନେ ଛୋଟବେଳୁ ମୁଁ ଦେଖିଚି ମୁଁ ବୋଲେ ନିଜେ ନିଜେ ପ୍ରାକ୍ଟିସ କରେ ହେଲା କି ମାନେ ମୁଁ କାହାକୁ ବି କିଛି ଇଏ କରେନି ଯେ ମୁଁ ନିଜେ ନିଜେ ପ୍ରାକ୍ଟିସ କରେ। ହୁଁ। ଭିତରେ ପ୍ରାକ୍ଟିସ କରିକି ମୁଁ ମାନେ ନିଜେ ନିଜେ ମ ମନ ଦୁଃଖ ହୁଏ କାହିଁକି
ହଁ।
ଆଉ ମୁଁ କେମିତି ମତେ ଟିକେ ଟିକେ ମାନେ ଇଏ ସବୁ କରନ୍ତା। କିନ୍ତୁ ସେତିକି ମତେ ସ୍କୋପ୍ ମିଳିନି ଭାରି ଦୁଃଖ ବି ଲାଗେ ଆଉ କଁ କରିବା।
ହଁ ଛାଡ କିନ୍ତୁ ସେତିକି ବୋହୁତ ବଡ କଥା।
ହଁ ତମର କଣ ବଡ ହେଲେ କଣ ହବ ଇଚ୍ଛା ରଖିଚ?
ବଡ ହେଲେ ଏଇତ ମୁଁ ତ ପଢାପଢି ଏବେ ଚାଲିଚି ତାପରେ ଏଇ ଗମେଣ୍ଟ ଏକ୍ସାମ୍ ପାଇଁ ପ୍ରିପେଆର୍ ହେବି। ଦେଖାଯାଉ ଯାହା କରିବି ଭଲ କରିବି ଆଉ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ। ମାନେ ଆମେ ବି ଏବେକା ଦେଖ ସ ମାନେ ସମସ୍ତେ ସମସ୍ତଙ୍କ ଭି ତେରେ କମ୍ପିଡିସନ୍ ହେଲା ତ ତା ଭିତରେ ସବୁ ଜିନିଷ ଭିତରେ ବି ଆମୁକୁ ମାନେ ଦେଖ ଯାହାବି ଆମ ବା ପା ମାଆଙ୍କ ସମ୍ମାନ ନେଇକି ସବୁ ଜିନିଷ ବି ସବୁ ଜିନିଷକୁ ଦେଖିକି ଇଏ କରିବାକୁ ପଡିବ ନାଁ କି?
ହଁ ତାପରେ ବି ଆଜିକାଲି ଆଜିକାଲି ମାନେ ଆଉ କିଛି ନାହିଁ କି ତମେ ଏଇଡ଼ା କଲେ ଏଇା ଟା କରିପାରିବନି ଏବେ ତମର ବୟସ ଅଛି ତମେ ଅଇସ ଏବେ ବୟ ବୟସ ଥିବା ଯାଏଁ ଆଇସ ତମେ ପଢ଼ି ଢ଼ିପାରିବ ବୋହୁତ କିଛି ଶିଖି ପାରିବ ଯେତେ ଏଜୁକେଟେଡେ ବନିପାରିବ।
ହଁ ହଁ ହଁ ଏଜୁକେଟେଡେ ତାପରେ ଆଉ ଗୋଟେ ଜିନିଷ ଦେଖ ମାନେ ଆଗୁରୁ ଥିଲା ତମେ ଯଦି ମାନେ ପ୍ଳ ପ୍ଲସ ଟୁ ସାଇନ୍ସ କରିଚ ତାହେଲେ କେବଳ ନର୍ସ ଉଁ ଯିଏ ସାଇନ୍ସ ପଢୁଥିଲା ସେଇମାନେ ହିଁ କରିପାରିବେ। ଏବେ ଆର୍ଟ ହୋଉ କମର୍ସ ହୋଉ ଯେଉମାନେ ବି ମାନେ ପ୍ରାଇଭେଟ ରେ ଯାଇକି ନର୍ସିଙ୍ଗ ଟ୍ରେନିଂ ନେଇ ଜାଉଚନ୍ତି ସେମାନଙ୍କୁ ବି ମାନେ କଁ କହିଲ ସେ ଯୋଉଠି ବି ନା କାହିଁକି ସେଇଠି ରହିଯାଉଚନ୍ତି।
ହଁ ପା
ଆଉ ସବୁ ଇଏରେ ବି ତାଙ୍କୁ ମିଳିଯାଉଚି କିଛି ମାନେ ଅସୁବିଧା ହଉନି।
ହଁ ଆଜିିକାଲି ଆଉ କଁ ଏତେ ଅସୁବିଧା ଅଛି।
ନାଁ ନାଁ ନାଁ ନାଁ ସବୁ କ୍ଷେତ୍ରରେ ବି ଦେଖ ଆଗୁରୁ ଯୋଉ ଭଳି ଅସୁବିଧାଥିଲା ଏବେ ବି ନାହିଁ।
ଆଉ ଚାକିରୀ କ୍ଷେତ୍ରରେ ବି ମାନେ ତମେ ବିଶ୍ଵାସ କରିବନି ମାନେ ମୋ ମୁଁ ବି ସେମିତି ଗମେଣ୍ଟ୍ ର ମାନେ ଏକ୍ସାମ ପାଇଁ ପ୍ରିପେଆର ହୋଉଥିଲି ହେଲା ମୋରି ଆଖି ସାମ୍ନାରେ ଏମିତି ଜିନିଷ ଗୋଟେ ଘ ଟିଲା ମାନେ ମୋ ନିଜେ ନିଜୁକୁ ଆଣିଲି ମତେ ବୋହୁତ କଷ୍ଟ ଲାଗିଲା ତାପରେ ଆମ ମା ନେ ବ୍ଲକରେ ଏମିତି ଗୋଟେ ପୋଷ ଷ୍ଟୋ ବାହାରିଥିଲା ହେଲା ତମେ ପାଞ୍ଚ ସାତ ଜଣ ମାନେ ପିଲା ମାନେ ଆପ୍ଲାଏ କରିଥିଲୁ ହେଲା କି? ତ ସିଏ କଁ ହେଇଚି ଗୋଟେ ଉଁମ ପୁଅ ଅଁ ନ୍ ସିଏ ହୋଉଚନ୍ତି ଅଲଗା ବ୍ଲକ ର ପିଲାଟେ ହେଲା ତ ସିଏ ପଇସା ପତ ତ୍ର ଦେଇକି ସିଏ କଁ କଲେ ମାନେ ସେଇ ପୋଷ୍ଟୋଟାକୁ ଯେମିତି କିଣି ନେଲେ ହେଲା
ଓହୋ।
ମାନେ ସିଏ ତାଙ୍କର ଆମେ ଉଁ ଆମୁକୁ ଇଣ୍ଟରଭିୟୁ ପାଇଁ ଡାକିଲେନି। କି କୌଣସି ସାଠିବିକେଟ ଭେରିପିକେସନ କଲେନି କି ମାର୍କ ବେଶୀଷ ସିଲେକ୍ସନ ବି କଲେନି? ସିଏ ଖାଲି ଆମେ ଦେଖିଲା ବୋଳୁକୁ ସିଏ ଯଏନ୍ କଲାଣି ସେ ପିଲା ଟା। ତ ଆମେ ଭାବିଲୁ ଆମେ ପଇସା ପତ୍ର ଦେଇ ଏମିତି ଲା ତ ଆମେ ସେଥିପାଇଁ ମନ ବଳ ବି ମୋରୋ ଭାଙ୍ଗିଗଲା ମୁଁ କହିଲି ନାଁ ନାଁ ଆଉ ଯଦି ଏମିତି ପଇସା ପତ୍ର ଦେଇକି ସବୁ ଏମିତି କରିବେ ତାହେଲେ ଆମେ କାହିଁକି ଆଉ ପାଠ ପଢିବୁ।
ହଁ।
ସେମିତି ବି ବେଳେ ବେଳେ ଲାଗିଲା। ତାପରେ ନାଇଁ ସବୁ ଜିନିଷରେ ହଉନି ଆଉ ଲକ୍ ଯଦି ସାଥ ଦବ ନାଇଁ କି।
ହଁ ଲକ୍ ମେନ୍ କରି ଲକ୍ ସାଦ୍ ଦବା ଦରକାର ଆଉ ସିଏ ବି ପଇସା ଦେଖିକି ତାକୁ ରଖିଦେଲେ ଆଉ।
ହୁଁ, ହୁଁ ଆଉ ତମେ ମାନେ ଯୋଉ ତମେ କୋଉ ମାନେ ଏକ୍ଜାମ ପାଇଁ ପ୍ରିପେୟାର ହଉଛ ବ୍ୟଙ୍କିଙ୍ଗି ନା କଣ ରେଲୱେ ନା
ପାଇଁ ବ୍ୟଙ୍କିଙ୍ଗି ପାଇଁ ହଉଛି।
ଆଚ୍ଛା ଆଚ୍ଛା ହଁ ଏବେ ତ ବାହାରି ଥିଲା ଗୋଟେ ପିଓ ବାହାରି ଥିଲା ନା।
ହଁ, ହଁ ପିଓ ବାହାରିଥିଲା।
ହୁଁ-ହୁଁ ପ
ହଁ, ମୁଁ ପକେଇଥିଲି ଏକ୍ଜାମ ବି ଦେଇଥିଲି। ଏଇ ତଉ ଏବେ ଟିକେ ପଢାପଢି ଟିକେ ଅସୁବିଧା ହେଇଗଲା। ସେଇଥିପାଇଁ ମୁଁ ଆଉ ଗୋଟେ ଏକ୍ଜାମ ପାଇଁ ବି ପଢୁଥିଲି ନା। ସେଇଥିପାଇଁ ଟିକେ ପଢାପଢି ସେ ଏକ୍ଜାମ ଟା ଏତେ ଟିକେ ଭଲ ଗଲାନି ଆଉ।
ଠିକ ଅଛି କିଛି ନାହିଁ ମନ ବା ମାନେ ନିଜକୁ ବି ଭାଙ୍ଗିବାର ନାହିଁ। ଆ ଏମିତି ତ ଲାଇଫ୍ ରେ ଆସିବ ଏକ୍ଜାମ ଆସିବ ତମେ ଆଟେଣ୍ଡ କରିଚାଲ। ତାପରେ ବି ଗୋ ଏକ ବେଳକେ ହେଇଗଲା ବେଳକୁ ଦି ଟା ମାନେ ଅଲଗା ଅଲଗା ଇଏ ଟିକେ କଷ୍ଟ ବି ହଉଚି ଆଉ।
ହଁ ଗଷ୍ଟ ଟିକେ ହେଲା ଆଉ।
ହୁଁ ହୁଁ ତାପରେ ତମ ବି ବାପା ମାଆଙ୍କର ସପୋର୍ଟ ବି ବହୁତ ରହୁ ଚି କିଛି ଅସୁବିଧା ନାହିଁ ଆଉ ହୁଁ ଏଇ ତ କଥା ଆଉ ଆଉ ସ୍ପୋର୍ଟ ବି ମାନେ ଆମର ଯୋଉ ଗୋଟେ ଥର କମ୍ କମ୍ପିଟିସନ ହଉଥିଲା ଯୋଉ ଛୁଞ୍ଚି ସୂତା, ଆଳୁ ଚାମଚ ତମେ ଜାଣି
ହଁ ଆମର ବି ହୁଏ ଆଳୁ ଚାମଚ ଲେମ୍ବୁ ଚାମଚ ଆମର ବି ହୁଏ।
ହଁ ଛୁଞ୍ଚି ସୂତା ତାପରେ ଆମ ସ୍କୁଲ ବେଳେ କେମିତି ଥିଲା କହିଲ କଣ ସବୁ। ଆମେ ଖେଳୁ ଯୋଉ ବୋହୁୂ ଚୋରି କବାଡି ବି ଖେଳୁ। ହେଲା ତାପରେ ଖୋ ଖୋ ସବୁ ସେଇ ସବୁ ପୁଅ ପିଲା ମାନେ ଖେଳନ୍ତି ଆମେ ଖେଳୁନା ଝିଅ ମାନେ ତାପରେ ଅଖା ଦୌଡ ଗୋଟେ ଥାଏ। ଅଖା ଭିତରେ ପଶିକି ଡେଇଁ ଡେଇଁକି ଯିବ। ତାପରେ ତମେ ଖେଳିଛ ତାପରେ ହାଇ ଜମ୍ପ ଲଙ୍ଗ ଜମ୍ପ ବିନା
କଣ ଗୋଟେ ନଥାଏ ଗୋଲା ଟାଇପ ର ତାକୁ ଫୋପାଡନ୍ତି।
ହଁ ସେଇଟା ଯୋଉ ସଟଫୁଟ କହୁଛ ହଁ ସଟଫୁଡ ଡିସ୍କଥ୍ରୋ।
ହଁ-ହଁ।
ହଁ ସେଗୁଡା ସବୁ ଥିଲା ସବୁଠୁ କିନ୍ତୁ ଯେ ତେ ଯାହା ଖେଳ ସବୁଠୁ ଇଟ୍ରେଷ୍ଟିଂ କିନ୍ତୁ ମ୍ୟୁଜିକ୍ ଚେୟାର୍।
ହଁ ମ୍ୟୁଜିକ ଚେୟାର ଆଉ।
ମ୍ୟୁଜିକ ଚେୟାର ଟା ଭାରି ଭଲ ଲାଗେ ଆଉ ଗୋଟେ ଥିଲା ରୁମାଲ
ହଁ।
ରୁମାଲ ଚୋରି ତାପରେ ସେଇଟା ତ ସ୍କୁଲ ରେ ତ ଖେଳିକି ଆସିବୁ ଆସିବୁ ମାନେ ଆସିକି ଘରେ ବ୍ୟାଗକୁ ଫୋପାଡିକି ଗାଁ ରେ ଯୋଉ ଖେଳ ହବ। ମାନେ ଗାଁ ର ଧୂଳି ମାନେ ଦାଣ୍ଡରେ ଖେଳ ହବ ମାନେ ଯୋଉ ବାସ୍କେଟବଲ ଖେଳ ହୁଏ ତମେ ଖେଳିଚ। ହଁ ବାସ୍କେଟବଲରେ ଯୋଉ ତମେ ଖଞ୍ଜ ଯୋଉଟା କୋଉଥିରେ କଣ ଖଞ୍ଜ ସେଟା
ବାସ୍କେଟବଲ ରେ ତ ସେମତି କିଛି ଖଞ୍ଜା ଖଞ୍ଜି ନାହିଁ।
ଆଉ ବାସ୍କେଟ ବଲ୍ ବା ଯୋଉଟା ଫୋପାଡିବ ଯୋଉଟା ଖଞ୍ଜିବ ମାନେ ଇଟା ପଥର
ନାଇଁ ନାଇଁ ସେ ସେଇଟା ବାସ୍କେଟବଲ ନୁହଁ। ସେଇଟାକୁ ମୁଁ ବାସ୍କେଟବଲ କହୁଛି ଯୋଉ ଟା ଉପରେ ଯୋଉ ନେଟ୍ ଟାଇପ ର
ଆଉ ସେଇଟା ମାନେ ଭଲିବଲ ଟାଇପ ର ଯୋଉଟା।
ହଁ, ଭଲି ଟାଇପ ର ହଁ।
ତାପରେ ଟେ ମାନେ ଟେବୁଲ
ହଁ ହଁ ଏଇଗୁଡା ହଁ ମୁଁ ସିଆଡେ ହଁ ଆଉ ସିଆଡେ ଏତେ କଣ ଏଗୁଡା ସବୁ ଖେଳୁଥିଲେ କି ସ୍ଲଲରେ ଯାହା ସବୁ ଥିଲା ଆଉ ମୋ ଭାରି ମିସ କରେ। ହଁ ମୁଁ ଗାଁ ର ପରିବେଶ ଗାଁ ଗେ ଖେଳ ସବୁ ମୁଁ ଜାଣିଲିନି ସେଗୁଡାକ
ହଁ ହଁ ସେଥିପାଇଁ ମାନେ ଆମର କଣ ହୁଏ ବହୁତ ବଢିଆ ହୁଏ ମାନେ ଆମର ଯୋଉ ଯୋଉ ଖଞ୍ଜା ହବ ହେଲା କି ଆମ ସେ ଖଞ୍ଜା ଟା ଯୋଉ ଦେଖିନ ଘର ଟା ଯି ସେତେବେଳେ ତିଆରି ହଉଥିବ ଯୋଉ ସବୁ ଫଲସ ଗୁଡା ଦିଆ ହେଇଥିବ ଯେତେବେଳେ ସେ ଯୋଉ କୁ ମାନେ ସଂଟ୍ରିଙ୍ଗ ହେଇଥିବ ସେ ଯୋଉ ବାଉଁଶ ଗୁଡା ଖୋଲା ହେବା ପରେ ଯୋଉ ଫଲସ ଗୁଡା ପଡିଯାଏ ତ ସେଇଗୁଡାକ ବହୁତ ପିଲା ମାନେ ଖଞ୍ଜନ୍ତି ହେଲା ତ ଆଠ ଦଶଟା ଥିବ ତାକୁ ଖଞ୍ଜ ଯିବ ଗୋଟେ ଟିମ୍ ହେଇଥିବ ଦିଟା ଟିମ୍ ହେଇଥିବେ ସିଏ ଯୋଉ ପଟ ଖଞ୍ଜିବେ ଜଣେ ଆଉ ଜଣେ ବଲ୍ ମାରିବେ ତ ସିଏ ଖଞ୍ଜିବେ ଆମେ ଖେଳୁ ଆମ ପାଖରେ ସଡେଇ ଥିଲା ନଅ ଦଶଟା ସଡେଇ ଆମେ ସଡେଇ ଖଞ୍ଚିବୁ ହଁ ତ ବଲ୍ ବି ସେତେବେଳେ ବଲ୍ବ ବି କିଣିବା ପାଇଁ ପଇସା ସମସ୍ତେ ପାଖେ ନଥିଲା କି ଆମେ ଘରେ ମାଗି ପାରିବୁନି କି ବଲ୍ କିଣିବୁ ଆମକୁ ପଇସା ଦିଅ ଘରେ ବାଡେଇବେ କହିବି ପାଠ ପଢ ଇଏ ସିଏ ତ ଆମେ କଣ କରୁ ଏଇ ଯୋଉ କାଗଜ ପୁରୁଣା ଖାତା ଯୋଉ ରପ ଖାତା ଥିବ ପୁରୁଣା ବର୍ଷର ତ ତାକୁ ତାକୁ ଆମେ ନେଇଯିବୁ ତାକୁ ଓଦା କରିଦବୁ ଓଦା କଲା ପରେ ତାକୁ ଏମିତି ଚକଟିକି ମାନେ ଚକଟିକି କଣ ମାନେ ତାକୁ ଏକଜୁଟ କରି ଗୋଟେ ବଲ ସେଭ କରିଦବୁ ହେଲା ବଲ ସେପ କରି ତା ଉପରେ ପଲିଥିନ୍ ଗୁଡା ଗୁଡେଇବୁ ମାନେ ଯୋଉ ବିସ୍କୁଟ ଖାଇଥିବୁ କୁୁରକୁରି ଖାଇଥିବୁ ଆମେ ସବୁ ଖାଇଥିବୁ ସେ ଜରି ଗୁଡା ଗୁଡେଇବୁ ଗୁଡେଇବୁ ଗୁଡେଇଲା ପରେ ସେ ଗୋଲ ଦେଖାଯିବ ତାପରେ ବାନ୍ଧିବା ପାଇଁ ଶୀତୁଳି ବି ନଥିବ ଶୀତୁଳି ବି ଘରେ ମାଗି ପାରିବୁନି ଆମେ କଣ କରୁ ଯୋଉ ଅ କଦଳୀ ଗଛର ପାଟୁଙ୍ଗା ଥାଏ ପାଶୁଙ୍ଗା ଯୋଉ କଦଳୀ ଗଛର ହେଲା ଦେହ ସେଇଗୁଡାକୁ ଟାଣିକି ଆଣିକି ତାକୁ ଓଦା କରିଦବୁ ନ ଶୁଖିଲା ହେଲେ ଛିଣ୍ଡିଯିବ ତ ଓଦା କ ତାକୁ ଭଲସେ ପୁରା ଭିଡିକି ଗୁଡେଇ ଗୁଡେଇ ଗୁଡେଇ ଗୋଡେଇ ବାନ୍ଧିବୁ ଆଉ ତାପରେ ତମେ ତାକୁ ତାକୁ ଯେତେବେଳେ ସେ ବଲ୍ ଟା ମମ ଦେହରେ ବାଜିବ ସେ ଏତେ କାଟେ ତମେ ଭାବି ପାରିବନି ବହୁତ କାଟେ ଭାରି ମାନେ କାରଣ ଓଦା ହେଇଯିବ ତ ଅ ସେ ଯୋଉ କାଗଜ ଟା ସେ ପୁରା ହାର୍ଡ ହେଇଯାଏ ସେ ମାରିବେ ମାନେ ବହୁତ କାଟି ଟିବ କିନ୍ତୁ ସେ ଯୋଉ ମଜା ଥିଲା ମାନେ ବହୁତ ବଢିଆ ଲାଗେ। ସେ ବି ନିଜେ ତିଆରି କରିବୁ ବଲ୍ ଆଉ ଖେଳିବୁ। ହୁଁ ହୁଁ। ଏଇ ଆଉ ତାପରେ ଆଉ ବି ବିଭିନ୍ନ ପ୍ରକାର ଏଇ ପାହାଡ ପାଣି କୁମ୍ଭୀର ପାଣି ତାପରେ ଅଲ ଇଣ୍ଡିଆ ରେଡିଓ କଟକ ଗାଁ ର ଖେଳ ଏସବୁ।
ଆଉ କୁମାର ପୂର୍ଣ୍ଣିମାରେ ବି ଖେଳନ୍ତିନି?
ହଁ ହଁ ହୁଁ କୁମାର ପୂର୍ଣ୍ଣିମାରେ ଖେଳୁ ଆମେ ଖେଳୁ ଗୋଟେ ଗୋଟେ ଯୋଉ ସୁନା କୁ ସୁନା ଥିଲା ହେଲା ସେ ଖେଳ ଟା ନା ତ ସୁନାକୁ ସୁନା କଣ ମାନେ ସିଏ କହିବ କି ସୁନାକୁ ସୁନା କି ସୁନା ପତ୍ର ସୁନା ଏତିକି କହିବେ, ଯେ ତୁ ଯାହା ଆଣିବୁ ମାନେ ସିଏ ଯୋଉ ଚୋର ଯିଏ ହେଇଥିବ, ସିଏ ଯଦି ଯୋଉ ପତ୍ର ନାଁ କହିବ ତ ଆମେ ଧର ଆଠ ଦଶ ଜଣ ଠିଆ ହେଇଥିବୁ। ସେ ଚୋର ସେ ଦୂରରେ ଠିଆ ହେଇ କହିବ, ଯେ ଅମ ତମେ ଏଇ ପତ୍ର ଯାଅ ଆଣିବ। ମନେଙ୍କର ଦେବଦାରୁ, କି ଆମ୍ବ ପତ୍ର, କି କଦଳୀ ଦୂର ର ବାଟର ପତ୍ର କୁହେ, ଜମା ଏଇ ପାଖାପାଖି ପତ୍ର କହିବନି। ତ ତମେ ଯେତେବେଳେ ଦୌଡିକି ଯିବ, ସେ ଧର ଦେବଦାରୁ କହିଲା। ତମ ଗାଁ ରେ ଦେବଦାରୁ ପତ୍ର ନାହିଁ ତ ତମେ ଯଦି ଆଉ ଗୋଟେ ଦୂରକୁ ଯିବ, ତ ସିଏ ତମକୁ ଗୋଡେଇ ଗୋଡ଼େଇ ଯିବ। ଛୁଇଁବ ସେ ଯାହାକୁ ଛୁଇଁବ ପତ୍ର ନ ଆଣିବା ପୂର୍ବରୁ, ତ ସିଏ ହେଲା ଚୋର।
ଓ ହୋ ଭଲ ମଜା ଲାଗୁଥିବ ଆଉ।
ହଁ ଆଉ ସିଏ ଏମିତି ଦୂର ଦୂର ଦୂର ପତ୍ର ସବୁ କହିବ, ସମସ୍ତେ ଦୌଡିକି ଯାଉଥିବେ ଯିଏ ପତ୍ର ଧରିଦେଲା ତ ସିଏ ଆଉ କିଛି ନାହିଁ। ଯିଏ ନ ଧରି ପାରିଲା, ଇଏ ଛୁଇଁଲେ ସିଏ ଚୋର ହେଲା। ତ ସିଏ ତା ମନ ହିସାବରେ କହିବ, ଯେ ତମେ ପୁଣି ଯାଅ ଅ ଆଣିବ ପଣସ ପତ୍ର, ଯଦି ପଣସ ଗଛ କାହା ବାରିରେ ଅଛି। ଆମେ ଖାଲି ଖୋଜିବୁ, ଯେତେବେଳେ କହିବ ଆମେ ଦୌଡିବୁ। ଏମିତି ଖେଳ ଆଉ, ଭଲ ଲାଗେ ଆଉ।
ହୁଁ ମଜା ଲାଗୁଥିବ ଆଉ।
ହଁ- ହଁ ଛୋଟ ବେଳେ ସବୁ ଖେଳ, ତାପରେ ବାଲି ଧୂଳିରେ ଖାଲି ଗଡିଥିବୁ। ଆସିଲେ ମାନେ ଡରିକି ବାପା ବୋଉଙ୍କୁ ଡରିକି, ମାନେ ଆଗ ଯାଇ ବାହାରେ ଧୋଇ ହୋଇକି, ସନ୍ଧ୍ୟା ବେଳେ ଆସିକି ଆଗ ପାଠ ପାଖରେ, ବହି ପାଠ ପଢ ନ ପଢ ବହି ଖୋଲିକି ବସିଯିବୁ। କାଳେ ମାନେ ଆସିଲେ ଦେଖିଦେବେ କି, ବାପା ମାନେ ଏମିତି ଖେଳୁଥିଲୁ, ପଢିନୁ ବୋଲି ଏମିତି ଆଉ ଆଉ କରେଣ୍ଟ ଯଦି ନଥିବ ଡିବି, ଲଣ୍ଠନ
ହଁ ସେତେବେଳେ ଡିବି ଲଣ୍ଠନରେ ବଢିଆ ମଜା, କରେଣ୍ଟ ପଳେଇଲେ।
ଥିଲା ହଁ। ଲ୍ୟାମ୍ପ ଥିଲା, ଖାଲି ପାଠ କଣ ପଢିବୁ ନା ସେଇଥିରେ ଗୋଟେ ଝୁଣୁକା ଆଣିକି। ତା ଧେରେ ଖାଲି ସେ ଡିବିକି ଖେଞ୍ଚିବୁ, ଖେଳିବୁ ଖାଲି ଆଉ। ସେମିତି ଆଉ ଲଣ୍ଠନ ଲଣ୍ଠନରେ ବି ପଢିଛୁ ବସିକି। ଯଦି ବି ଟ୍ରାନ୍ସଫର୍ମର ଆଗରୁ ମାନେ ପୋଡିଯାଏ, ତ ଛଅ ମାସ ମାନେ ଗୋଟେ ଏଁ କରେଣ୍ଟ ଆସିବା ପାଇଁ ଛଅ ମାସ ଲାଗେ। ଗୋଟେ ସବୁ ନଥିବ, ଯେ ସମସ୍ତେ ଜାଣିବେ ଯେ ମାନେ କରେଣ୍ଟ ନାହିଁ, ଟ୍ରାନ୍ସଫର୍ମର ପୋଡି ଯାଇଛି ବୋଲି କରେଣ୍ଟ ନାହିଁ।
ଓ ହ।
ଏମିତି ଥାଏ ଆଉ। ତ ଡିବି ଲଣ୍ଠନ ଆଉ ବୋଉ ଆମ ବୋଉ ହେରିକା କୁହନ୍ତି ଯେ ତମ ବେଳେ ତ ମାନେ ଆସିଲା କରେଣ୍ଟ ଆମ ବେଳେ କରେଣ୍ଟ ନଥିଲା, ଆମକୁ ଆମେ କହୁ ତମକୁ ତ ଗରମ ଲାଗ ଗୁଥିବ। ତମେ କେମିତି ଶୁଅ? ଆମେ ତ ପାଗଳ ହେଇଯାଉଛୁ। ନା ସିଏ କହିବେ ଯେ ହଳ ଦୀ ବଟା ହେଇଥିବ ଖଣ୍ଡ ହଳଦୀ, ତ ଆମେ ସମସ୍ତେ ଦେହରେ ଲଗେଇବୁ। ଆଉ ଲଗେଇକି ଆମର ସବୁ ଦୁଆର ଥିଲା, ଚାରିପଟେ ଘର ମ ମଝିରେ ଦୁଆର, ତ ଆମେ ଦୁଆରେ ମସିଣା ପ କେଇକି ମସିଣାରେ ଶୋଇବୁ, ଆଉ ପୁରା ଥଣ୍ଡା ଲାଗିବ। ମାନେ ଯେମିତି ଏସିି ଆଉ ତମେ ତ ଏବେ ସବୁ ଏତେ ଷ୍ଟାଣ୍ଡ ଫ୍ୟାନ ଲଗେଇ, ଟେବୁଲ ଫ୍ୟାନ୍ ଲଗଉ ଚ ଏସିି ଲଗଉଛ, ତଥାପି ତମେ କହୁଛ ଯେ ଆମେ ଗରମ ଲାଗୁଛି ଆମକୁ।
ହଁ ତାପରେ ବି ଆଗରୁ ଯେ ତେ ଗଛ ହରିଆ ଥିଲା, ଏବେ ସବୁ କାଟି ଦଉଛନ୍ତି।
ହଁ ପରା ଏଇ ଯୋଉ କଳକାରଖାନା ସବୁ ଅଧିକ, ଯୋଉ ଅର୍ବାନାଇଜେସନ ଯୋଗୁ ଉଁ ସେ ସବୁ କା ଗଛ ଫଛ ସବୁ କାଟିକି ଆଉ ସେଥିପାଇଁ ଆମେ ଆଜି ଏତେ ହୁଁ - ହୁଁ। ବିଲ୍ଡିଂ ବନେଇକି ସେ ସବୁ ଇଏ ହେଇଯାଇଛି। ଚି ଆଉ ଆମେ ତ ନିଜେ ହିଁ କରୁଛେ ନା ଆମେ ଲୋକମାନେ ହିଁ କରୁଚେ ଆମର। ଅସୁବିଧା ଟା ଆମେ ନିଜେ ନିଜେ ଟାଣୁନେ କି।
ହଁ।
ଏୟା ହୋଉଛି କଥା ଆଉ। ତା ପରେ ଏ ସବୁ କଥା। ଆଉ କଣ କୁହ।
କଣ ଏମ୍ ତି ଆଉ ପଢୁଥିଲି ଆଉ।
ହଁ-ହଁ ପଢ ଭଲ ଶୁମା ମାନେ ମନ ଦେଇ ପାଠ ପଢ। ଭଲରେ-ଭଲରେ କେମ୍ ତି ଇଏ ହୋଉ।
ହଁ ଏକ୍ଜାମ ଟା କେମିତି କ୍ଲିୟର ହେଇଯାଉ।
ହଁ-ହଁ ଏକ୍ଜାମ ତାପରେ ଏବେ ତ ମାନେ ଗମେଣ୍ଟ ଯୋଉ ଏକ୍ଜାମ କରିଥିଲା ଆର ଆଇ ର ଯୋଉ ଏକ୍ଜାମ। ମାନେ ଆଗରୁ ଥିଲା ପ୍ରିଲିମ୍ନାରୀ ମେନ୍। ଏବେ ତ ଗୋଟେ ଏକ୍ଜାମ କରିଦେଲା। ହଁ ଗୋଟେ କରିଦେଲା ତାପରେ ଭଲ ବି କୋଶ୍ଚିନ୍ ବି ଭଲ ଆସିଥିଲା। ମୁଁ ବି ଦେଇଥିଲି ମୋର ଦେଇଥିଲି ଭଲ ବଢ୍ୟା କୋଶ୍ଚିନ୍ ଆସିଥିଲା ରେଜଲ୍ଟ ତ ବାହାରିନି ଆଉ।
ହୋଉ ହୋଉ ମୋର କିଛି ଡାଉଟ୍ କେତେବେଳେ କଁ ହେଲେ ମୁଁ ତମକୁ ପଚାରିବି ହେଲା।
ରେ ନିହାତି ଆମେ ମିଶିକି କିଛି ନାହିଁ ମୋର୍ ବି ଦେଖ ତମେ ବି ମତେ ପଚାରି ପାରିବ ଶୁଣ ସୁ ଛୋ ଟ ବଡ ଯାହାବି ହୋଉ ସମସ୍ତଙ୍କ ପାଖୁରୁ ବି ଆମକୁ ଶିଖିବାକୁ ମିଳେ। ତମ୍ ହୁଁ ତ ମୁଁ ବି ମୋର ବି ଯାହା ଯୋଉଟା ମୋର୍ ବି ଡାଉଟ୍ ଥିବ ମୁଁ ବି ତମକୁ ପଚାରି ପାରିବି। ତମେ ବି ମତେ ପଚାଇ ପାରିବ ଆଉ ମିଶିକି ବି ପାଠ ପଢିଲେ ପାଠ ଟା ଅଧିକ ମନ ନେ ରୁହେ ହୁଁ। ତମେ ଏକା ପଢ଼ିବା ଆଉ ଯୁ ମାନେ ଡିସକସନ କରି ପଢିବା ବହୁତ୍ ମାନେ ତଫାାତ ଥାଏ ନା?
ହଁ।
ହଁ ଆଉ ରାତିରେ ଆଜି କଣ ମାମା ବନେଇଛନ୍ତି ଖାଇବାକୁ?
ରାତିରେ ମୁଁ ତ ଓ ମାନେ ମୁଁ ଟିକେ ଘର ଖାଇବା ଭଲ୍ ଲାଗେ ତ। ତ ମୁଁ ମାଆ କୁ ସବୁବେଳେ ଖୁଅ କି ତୁ ସନ୍ତୁଳା କର ତ ରୁଟି ସନ୍ତୁଳା ହେଇଛି। ଖାଇବା ଆଉ।
ହଁ ମାନେ ଏଇ ଅମୃତ ହୁଣ୍ଡା ସନ୍ତୁଳା ଖାଅ ତ? ଆଛା-ଆଛା ଆ ତାହେଲେ ଆମ ବାରିରେ ବହୁତ୍ ଅମୃତଣ୍ଡା ହେଇଛି।
ଅଁ।
ହଁ ଅମୃତଭଣ୍ଡା ଆଉ ପିଜୁଳି ବି ହେଇଛି ଆ ଯିବା ମାଙ୍କଡ଼ ଏତେ ଆସିଥିଲେ। ପୁରା ବଢିଆ ଆମ୍ବୃତଣ୍ଡା ଗଛ ପାଚିଲା ହୁଏ ହେଲା ଆମେ ତାକୁ ଆଣିକି ଖାଉ। ଗଛରେ ପାଚେ ଯୋଉଟା ସେମାନେ ଟିକେ ଟାଣ ଥାଏ। ଟାଣ ଥାଏ ତ ସେଇଟା ଆମେ ଆଣିକି ଖାଉ ସେଟା ସବୁ ଆଜି ମା କଡା ଆସଥିଲେ ଯେ ପିଜୁଳି ଆଉ ଅମୃତ ହଣ୍ଡା ପୁରା ଖିନ ଭିନ୍ କରି ଖାଇଛନ୍ତି।
ଆଉ ତାଙ୍କର ମଜା ଆଉ।
ହଁ-ହଁ ସେ ତାଙ୍କର ବି ସେ ବି ବର୍ଷା ହେଲେ ନା ଯିବ ତ ଯିବ ମାନେ ଜୀବଜନ୍ତୁ ଭାରି ହଇରାଣ ହେବେ ନା ସେ ସେଥିପାଇଁ ମୁଁ ତାଙ୍କୁ ଜମା ବାଡାଏନି। ସେ କୋଉଠୁ ଖାଇକି ବଞ୍ଚିବେ ମୁଁ କହେ ଖାଅନ୍ତୁ ଆସିଛନ୍ତି ଖାଆନ୍ତୁ। ଆଁ। ଏ ଆଉ-ଆଉ ଅମୃତଭଣ୍ଡା ସନ୍ତୁଳା ତ ତମେ ବଢିଆ ଜିରା ଲଙ୍କା ଗୁଣ୍ଡ ଟିକେ ପଡିବ।
ହଁ ମତେ ତ ସେଇ ଖାଇବା ଟା ହିଁ ସବୁଠାରୁ ଭଲ ଲାଗେ ଆଉ।
ବଢିଆ ଆଉ ତମେ ରୋଷେଇ ଜାଣିଚ ନା ଜାଣିନ?
ନାଇଁ ନାଇଁ ମୁଁ ଆଜି ଯାଏ କିଛି ରୋଷେଇ ଜାଣିନି।
ଆଉ ତାହେଲେ ଭଲ ମାମା ବନୋଉଚନ୍ତି ତମେ ଖାଉଚ ଆଉ ନାଁ।
ହଁ ହୁଁ।
ହୁଁ ହୁଁ ହୁଁ ହୋଉ ହୋଉ ଆଉ ଟିକେ ଟିକେ କେତେବେଳେ କେମିତି ସେ ନା କିଛି ବି ଜାଣିନ?
ନାଁ ‌ ମତେ ତ ଏବେ ଏବେ ହଁ ଏବେ ଏବେ ମତେ ଚା ବନେଇ ଆସିଲା ଆଉ କିଛି ଆସେନି।
ଓ ହୋ ହୋ ଆଚ୍ଛା ଆଚ୍ଛା ଆଉ ବଢିଆ ଆଉ ଚା ଟା ବନେଇ ଆ ଶିଖିଲ ହୁଁ ହୁଁ ଆଉ କଣ କ୍ଷୀର ଚା ନା ନାଲି ଚା?
କ୍ଷୀର ଚା ଆସିବ ନାଲି ଚା ଆସିବ ନାଲି ଚା ତ କିଛି ନାହିଁ ସେଇ ସେମ ଜିନିଷ ଖାଲି କ୍ଷୀର ପଡିବନି।
ନାଇଁ ନାଲି ଚା ଟା କଣ ତମେ ମାନେ ବେଶୀ ପତି ଟାକୁ ଚା ପତି ଟାକୁ ବେଶୀ ଫୁଟେଇବନି।
ହଁ।
ସେଇଟା ହେଲା କଥା ନହେଲେ ପିତା ଲାଗିବ ମାନେ ଆଗ ଗୋ-ଗୋଲମରିର, ଅଦା, ତେଜପ ତ୍ର ଯୋଉଗୁଡା ପକେଇବ ତାକୁ ସବୁ ଆଗ ଫୁଟେଇ ଦବ ସେ ଟିକେ ସିଝି ଆସିବ ବାସ୍ ପତି ଚା ପତିଟା ପକେଇଲ ବାଆ ଛାଣିଲ।
ଓ ଏତେ ସମୟ ତାକୁଇ ଛାଡିବିନି ଆଉ।
ସେଇଟା ଛାଡିଲେ ହିଁ ସେ ଚା ଟାକୁ ନଷ୍ଟ କରିଦିଏ ପତି ଚା ପତିଟା କୋଉଥିରେ ଫୁଟେ କ୍ଷୀର ଚା ରେ ଅମୁଲ ଚା ରେ ଫୁଟିଲେ ତାର ମାନେ ଭଲ ବାସ୍ନା ଟା ଆସେ କିନ୍ତୁ ନାଲି ଚା ର ଯଦି ତମେ ଅଧିକ ସ ମୟ ଫୁଟେଇବ ସେ ପୁରା ମାନେ ଆଉ ପିତା ଲାଗିବ ଆଉ। ଏମିତି ଆଉ। ଆଚ୍ଛା ହୋଉ ହୋଉ ତାହେଲେ ଠିକ ଅଛି ଆଉ ତମେ ଯାଅ ଆଉ। ତମେ ଯାଅ ପାଠ ପଢ ବସି ମୁଁ ତ ଯାଅ ଆଉ କେତେବେଳେ ଫୋନ କରିବି ଆମେ କଥାହବା ଆଉ। ହେଲା ହୋଉ ହୋଉ ଠିକ୍ ଅଛି ହୋଉ।